ଆଉ ଆଉ ତମର ତ ଭଲ।
ହଁ ଏମତି ଆଉ।
ରୋଷେଇ ଚାଲଚି ନା ବୋଧେ
ହୁଁ ନାଇଁ ମ ଯୋଉ କଣ କହିଲ ମୁଁ କହିଲି ଭାତ ଟା ଆଉ ଟିକେ ହବ ତ। ତାକୁ ଗ୍ୟାସରେ ଓହ୍ଲେଇ ଦେଇଥିଲି ଗ୍ୟାସରେ ବସଉଛି।
ହୁଁ।
ହେଇନି ଭାତଟା
ହୁଁ। ଆମ ଭ ଭାତ ହେଇଯାଇଚି ଖାଲି ଯାହା ତରକାରୀ ପତ୍ର କରିବି ଗ୍ୟାସରେ ବୋଲି ଅନେଇଚି।
ଭାତ ହେଇଯାଇଜି
ହଁ। ଭାତ ହେଇଯାଇଛି ବୋଲି ବସିଛି ନହେଲେ ଏତେବେଳକୁ ମୋର କେତେ କାମ ଦେଇ
ମୋର କିଛି କାମ ସରିନି ଦିଦି ଏ ବିରି ଚାଉଳ ବତୁରେଇଥିଲି ଯେ ତାକୁ ଧୋଇ ଦେଇଛି କିନ୍ତୁ ବା ବାଟିନି ତାକୁ
ଆ ଶନିବାରେ
ନା ବାଟି କିଏ ଦବ ସବୁବେଳେ ରୁଟି ଫୁଟିରା ଏଇ ଛୁଆ ଇଚ୍ଛା କରୁନାହାନ୍ତି ଏ ରାତ୍ରିରେ କଣ ସଣ୍ଡେ ଅଛି କାଲି ଗୋଟେ ଭୋ ଆମର ଭୋଜି ଅଛି ପୁଅ ପୁଅ ବାହାଘର ଏଇଠି ଅଛି ମଣ୍ଡପରେ ଅଛି। ତାପରେ କାଲି ସୋମବାର ଦିନ ଗୋଟେ ଜଣେ ଆଙ୍କ ପିଇସିିଙ୍କର ବର୍ଷିଖିଆ ଅଛି ଯେ ଏଟୁ ଟିକେ ଦୂର ବାଟ ହବ ଏଠୁ ପଚାଶ ଷାଠିଏ କିଲୋ
ହୁଁ।
ଅଛି ସିଏ ଭାଇ ଇଏ ଖାଲି ଯିବେ ଏକୁଟିଆ ଯିବେ ଯେ ପୁଣି ତାପର ଦିନ ଅପାଙ୍କ ଆଙ୍କ ପିଇସିର ପୁଅ ବାହାଘର ସେଦିନ ମତେ ସ ସଖାଳୁ ଯିବାକୁ ପଡିବ ସେଦିନ ମଙ୍ଗଳବାର ଦିନ ମୁଁ କରିବି କଥା ହେଇ ହବନି ହବନି ଆସିଲେ ଯଦି କରିବି କ କାଇଁନା ମୁଁ ନଅଟା ଦଶଟାରୁ ପଳେଇବି।
ହୁଁ।
ମାମୁଁ ଘର ନା ପୁଣି ଗଲେ ତାଙ୍କର ମଙ୍ଗୁଳିଟି ସେଦିନ ସକାଳୁ ଖାଇବେ ଯେମିତି ତାର ରାତି ବାହାଘର ତ
ହୁଁ ସେ କାମ ଧନ୍ଦା ସବୁ
ଏଇପଟେ ପ୍ରାୟେ ଲୋକ ଦିନରେ ବାହାଘର କରୁଛନ୍ତି।
ହୁଁ।
ଆ ଏ ଚଷା ମଶା ଯୌଗୁର ସବୁ ଦିନରେ।
ହୁଁ
ହ କ୍ଷେତ୍ରୀୟ ଫେତ୍ରିୟ ସେ ଯୋଉମାନେ ଅଛନ୍ତି ରାତିରେ ନହେଲେ ଆମର ବାକି ଆମ ଅପାଙ୍କ ଘର ତାଙ୍କ। ତାଙ୍କର ରାତିରେ ହବ।
ଆମର ବି ରାତିରେ ଆମର କ୍ଷତ୍ରୀିୟ ଆମ ଶାଶୁଘର।
ଉଁ ହୁଁ
ଆମର କ୍ଷେତ୍ରିୟ ଆମର ରାତି ବାହାଘର।
ଏଇପଟେ ଭଲ ଜାତିର ଲୋକ ବି ଦିନରେ ବେଳେବେଳିି ଲୋକ କରିଦଉଛନ୍ତି। ହୁଁ ପ୍ରାୟ ଦିନରେ ସବୁ। ଦିନରେ କଣ କହିଲ ରାତି ଅନିଦ୍ରା ଟିକେ ହବାକୁ ପଡିବନି। ଯିଏ ଗଲେ ବରଯାତ୍ରୀ ଖାଇଲେ ପିଇଲେ ଦିନ ସନ୍ଧ୍ୟା ବେଳକୁ ପଳେଇଆଇଲେ ସରିଲା ରେଷ୍ଟ।
ହଁ ହୁଁ ନାଁ ଆମ ଆମ ଛୁଆ ଯୋଉ ପୁଅ ଛୁଆ ମାନେ ମଙ୍ଗୁନାହାନ୍ତି ଦିନରେ ବାହା ହବୁ ଏତେ ଟଙ୍କାରେ ବାଣ ଆଣିବୁ ଦୁ ଦିନରେ।
ଏୟା ପା ଆମର ଜାନା ଆମ।
ଡିମାଟେ ନଦିଅ କିନ୍ତୁ ଝି ଝିଅ ଘର ଖାଲି ମଟନ କରିକି ବକତେ ଖାଇବାକୁ ଦବ। ଆଉ ନ ଦିଅ କିଛି ଜିନିଷ ପତ୍ର। କିନ୍ତୁ ବାହାଘର ରାତି ହବ।
ନାଇଁ ମ ଆମ ସେପଟେ ସବୁ ରାତିରେ ଏଇପଟେ ସବୁ ଦିନରେ। ଏପଟେ ଯିଏ ଶୁଦ୍ଧ ଘରରେ ନୁହେଁକି ଆମର ସବୁ କଣ ଶୁଦ୍ଧ ଘରରେ ଦିନରେ ହୁଏ କି।
ନାଇଁତ ଆମରତ ଦିନରେ ବ୍ରାହ୍ମଣ ଖାଇ ନଥିବତ।
ଆମର ଚାରିଟା ବେଳେ ବ୍ରାହ୍ମଣ ଖାଇବେ ନାହିଁ।
ହୁଁ, ବ୍ରାହ୍ମଣ ଭୋଜନୀ ପଡିବ। ଆଗେ ଚାରିଟା ହେଲେ ବ୍ରାହ୍ମଣ ମାନେ ଆସିବେ।
ବ୍ରାହ୍ମଣ ଖାଇସାରିଲା ପରେ, ଚାରିଟା ରୁ ହବ ଯେ ଖାଇବା। ଜାଣି ନାଇଁ, ମୋର ମନେ । ଚାରିଟା ପରେ ଯାଇକି ଆମର ଖାଆନ୍ତି। ଏପଟେ ବ୍ରାହ୍ମଣକୁ ଖୋଇଦେବେ ଏଗାରଟା, ବାରଟା ବେଳେ।
ହୁଁ।
ପୁଣି ବ୍ରାହ୍ମଣ ନନା, ପୁଣି ବ୍ରାହ୍ମଣ ଛଅ ସାତ ଜଣ ଖଣ୍ଡେ। ଖାଇବା ବେଶୀ ନାହିଁ।
ହଁ, ଆମର ଆଡେ ପା କୋଡିଏ ଜଣ, ତିରିଶ ଜଣ ଲେଖା ବ୍ରାହ୍ମଣ ବସେଇବେ। ହଁ ହଁ ତା ଛୁଆ, ଛୋଟ ଚୁଇଁ କତିରୁ
ଏପଟେ କଣ କଣ କହିଲ? ବାହାରେ ବ୍ରାହ୍ମଣକୁ ଖାଇବାକୁ ଦେବେନି? ରୁମ୍ ରେ ରୁମ୍ ରେ ଦେବେ, ଛଅ -ସାତ ଜଣଙ୍କୁ।
ନା, ନା, ଆମର ବାହାରେ ଖାଇବେ। ସିଏ ସମସ୍ତଙ୍କୁ ପ୍ରତିଷ୍ଠା କରିବେ।
ଆମର ବାହାରେ ଖାଇବେ, ସିଏ ତାଙ୍କର ମନ୍ତ୍ର ମନ୍ତ୍ର ପଢିବେ, ଏମାନେ କଣ କହିଲ ଖାଇସାରିବେ, ହେ। ତାଙ୍କର ହେ ମନ୍ତ୍ର ପାଠ କଣ ଗୋଟିଏ କରିବେ, ତାପରେ ଖାଇସାରିଲା ପରେ ପୁଣି ଆଶୀର୍ବାଦ କରିବେ। ଏପଟେ, ହୁଁ, କ ମୁଁ ତ ଜାଣିନଥିଲି।
ସେ
ମୋ ଶାଶୁ ଯୋଉ ମରିଗଲେ, ମୁଁ କହିଲି, କଣ ଏତିକି କମ୍ ବ୍ରାହ୍ମଣ? ସାତ ଆଠ ଜଣ? ସମସ୍ତଙ୍କ ଘରେ, ଯାହାଘରେ ବି ଦେଖୁଛି, ସବୁ ଏତିକି। କାହାଘର ଅଧିକା ନାଇ,।
ଉ, ହଁ, ଆମର ବହୁତ ବ୍ରାହ୍ମଣ। କୋଡିଏ ଚାଳିଶ ବ୍ରାହ୍ମଣ ଆସିବ।
ଆମର କେତେ ମୋ ଜେଜିମା ଯୋଉ ମରିଗଲା, ଆମର ଚାଳିଶ ଜଣଙ୍କୁ ସବୁ ଦିଆ ହେଇଥିଲା, କାମୁ ଭୁବନେଶ୍ଵର ଜଣେ ଅପା ଆସିଥିଲେ। ସେ ଚାଳିଶ ଟା ସବୁ ଷ୍ଟିଲ ର, ତା ପିଆ, ପ୍ଲେଟ ଦେଇଥିଲେ, ଚାଳିଶ ଟା ଭାଗବତ ଗୀତା।
ହଁ, ଗୀତା ଦିଅନ୍ତି। ତାଙ୍କ ନାଇକି ଗୀତା, ଆଉ ଛତା, ଆଉ ଯୋଉ ଦିଅନ୍ତି କଣ ତି ଗାମୁଛା। ସାବୁନ । ହଁ, ତାଙ୍କୁ ପୁଣି ସେ ଖାଇବେ ଗୋଟେ ନେଇକି ଯିବେ, ଗୋଟେ ପୁଟୁଳା। ଖାଇବେ, ନେଇକି ଯିବେ ଗୋଟେ ଖଲି। ତାଙ୍କର କଣ, ତାଙ୍କର ଏମିତି ଅଛି ଗୋଟେ ଖଲି ଖାଇବେ, ଗୋଟ ଖଲି ନେଇକି ଯିବେ। ଦିଟା ଖଲିରେ ସଜାଡ଼ି ଥିବେ। ଗୋଟେ ଖାଲି ଖାଇବେ, ଗୋଟେ ଖାଲି ନେଇକି ଯିବେ। ସେମିତି। ହଁ, ତ ସେ ବ୍ରାହ୍ମଣ ନା। ଭୋଜନ ନ ପଇଲେ ଆମର ବାହାରେ ମାରା ହବ କହିବେ, ଖାଆନ୍ତିନି କେହି। ସେଇଥିପାଇଁ।
ନାହିଁ, ଏପଟେ ଖାଇବେ ଯେ ବ୍ରାହ୍ମଣ ଆ ବ୍ରାହ୍ମଣ ଖାଇବେ ଯେ, ବାକି ବ୍ରାହ୍ମଣ ଜ ଆଗେ ଖାଇସାରି, ଏଗାରଟା ବାରଟା ବେଳେ ଖାଇବେ। ଦିନରେ ଖାଇବେ ଭୋଜି। ତାପରେ ଗୋଟେ ରୁ ଷ୍ଟାର୍ଟ ହବ ଭୋଜି।
ଆମ ପଟ ଲୋକ କେହି ଗୋଟେ ରେ ଯିବେନି ଖାଇବାକୁ। କହିବେ, କାମର ତ ସମସ୍ତେ ତ ଉଁ, ଉଁ, କାମରେ ପଳେଇଥିବେ। ଯୋଉ ବିଜନେସ୍ କାମ, ସମସ୍ତଙ୍କର ପ୍ଲାନ ହେଇନି, ସମସ୍ତ ସମସ୍ତେ କାମରେ ପଳେଇବ। ଆଉ କିଏ ରହିକି ଯିବ ଭୋଜି ଖାଇ ଦିନରେ, ଦିନରେ ଗୋଟେ କି ବି ଲୋକ ପାଇବନି। ଦିନ ଭୋଜ୍
ଏ ସବୁ ତ ଦିନରେ ଆଉ, ଫ୍ୟାମିଲି ସବୁ
ଆଉ ରାତିରେ ଯଦି ହବ, ତାହେଲେ ଯିଏ ଲୋକ ସମସ୍ତେ ଫେରିଥିବେ।
ଗାଁ ଗହଳିରେ ହଉ ବି, ଦିନ ସବୁ ଦିନରେ।
ଆମର ଏଇ ଉଁ ଝିଅ ମାନେ ଯେତେବେଳେ ଯୋଉ ମାସିକା ପାଆନ୍ତି ସେତେବେଳେ ଭୋଜି ଟା କଲେ ଦିନରେ କରନ୍ତି। ନହେଲେ ନାଇଁ ଆଉ ସବୁ ରାତି ହୁଏ।
ଏପଟେ ସବୁ ଦିନରେ ବାହାଘର ତ ହବ ରିସେପସନ ଗୋଟେ ଗୋଟେ ଏଇ ହୋଟେଲ୍ ଫୋଟଲ୍ ଏ ମଣ୍ଡପରେ ବି ତ ସବୁ ଦିନରେ ଦେଇଦେଉଛନ୍ତି। ଟିକେ ସୁବିଧା ପାଇଁ ଦିନରେ ଆଉ।
ହୁଁ, ରାତିରେ କାଇଁ ଲାଇଟ୍ ଲଗେଇବେ ଲାଇଟ୍ ଖର୍ଚ୍ଚ ଗୁରା ଦେବେ ଏଇଆ ଆଉ। ଆଉ ଯୋଉ ବାହା ହବ ଥରେ ବାହା ହବ ଲାଇଟ୍ ନଗେଇବେନି ବାଣ ଫୁଟେଇବେନି ସେ ବାଣ ଟା ଲାଇ ସେଠୁ ଦିଶୁନଥିବ ଦିନରେ କଣ ବାଣ ଟା ଦିଶିବ ମତେ କୁହନି।
ହଁ, କାଲି ଗୋଟେ ହେଇଛି ଆମ ଘର ପାଖରେ ଗୋଟେ ହେଇଛି ଗୋଟେ ମଣ୍ଡପରେ। ଆମ ଘର ପାଖରେ ଲାଗିକି, ଏବେ ସବୁବେଳେ ପ୍ରସେସନ ଫସେସନ ଲାଗୁ ସଦାବେଳେ ଚାଲିଚି ଜନ୍ମଦିନ ବ୍ରତଘର ସୁଧଘର ସବୁ ହେଇଛି।
ହୁଁ।
ଆମ ଘରକୁ ଲାଗିଛି ହଁ।
ହୁଁ।
ଏଇ ଯୋଉ ଭୋଜି ଫୋଜି ସବୁବେଳେ ହୁଏ ଆମକୁ ସୁବିଧା ହୁଏ ଚାଲିକି ତିନି, ଚାରିଟା ଘରା ଛାଡିକି ମଣ୍ଡପ।
ହଁ।
ଦିଟା ଆଇଫୋ ଏମ ସିଏ ଲ ର ମଣ୍ଡପ। ସବୁ ଅଛି, ଯୋଉମାନେ ସେଲ୍ ସର୍ଭିସ୍ କରିଛନ୍ତି ସେମାନେ ସବୁ ଫ୍ରି ରେ ସେଠି ଭୋଜି ଦେବେ।
ହୁଁ।
ହୁଁ, ଏ ହୋଟେଲ ଭଳିଆ ମଣ୍ଡପ ଭଳିଆ ବଡ଼ ପୁରା ହେଇଛି ଷ୍ଟେଜ୍ ଫେଜ୍ ହେଇଥିବ। ଟାଇଲ୍ ଫାଇଲ୍ ପଡିଇକି ଆଉ ଖାଇବା ପାଇଁ ଅଲଗା ଗୋଟେ ଅଛି ହଲ୍।
ହୁଁ। ମାନେ ଘରେ ଯାହାର ଘର ବଖରାଏ ସିଏ କୋଉଠି ବାହାଘର କରିବ ସିଏ ସବୁ ମଣ୍ଡପକୁ ପଳଉଛନ୍ତି। ହଁ ଯିଏ ଘର ତିନି ଚାରି ବଖରା ସିଏ କହୁଛନ୍ତି ଆମେ ପେଣ୍ଟ ମାରି କରିବୁନି ଆମେ ପଳେଇବୁ ମଣ୍ଡପକୁ ନେଇ।
ତା ପରେ ଏ ଘରେ କଲେ କଣ ଘରେ ଖାଲି ଗହଳି ମହଳି ହବ ବୋଲି। ଏଠି ଭୋଜି ଫୋଜି ହେଲେ ଖାଇଲେ ଚାଲିଲେ ସରିଲା ଆସିଲେ କେତେ
ସେ ବାହାରୁ ବାହାରୁ ସମସ୍ତେ ଯିବେ। ହଁ ମ ସେମିତିଆ।
ତମର ଆମ ଘର ପାଖରେ ଗୋଟେ ଝିଅଟେ ତା ଆ ଆମ ଘର ପାଖରେ ଗୋଟେ ଜଣେ ଯୋଉ ପିଇସି ଭଳିଆ ଲାଗିବେ ଆମ ଘର ପାଖରେ। ସିଏ ବାହାଘର ହେଇଥିଲେ ଦାନଗଦି ରେ ହେଲା ଆଉ ସେ ଆଉ ତାଙ୍କ ପୁଅ ଯିଏ ସେ ହେଇଠି ଜଣଙ୍କୁ ବାହା ଆମରି ଗାଁ ରେ ଆମ ଘର ପାଖରେ ଗୋଟେ ଝିଅକୁ ବାହାହେଲା ସିଏ ସିଏ ଏ ଜିନ୍ଦଲ ପ୍ଲାଣ୍ଟ ରେ ଚାକିରି କରିଚି ଇଞ୍ଜିନିୟର ଅଛି।
ତାଙ୍କର ସିଏ କେତେ ଭାଇ ଦି ଭାଇ ଝିଅ ତାଙ୍କର ଚାରି ପାଞ୍ଚଟା ଝିଅ
ହଁ।
ହୁଁ। ଆ ତା ବାପା ସବୁ ହେରା କଲିକତା ଫଲିକତା ଆଡେ ରହେ ଜାନି
ହୁଁ।
ହଁ ଠାକୁର କଣ ଗୋଟେ ଭକ୍ତ ତାଙ୍କର ଛତିଆ ଫତିଆ ସବୁ ଜାଆନ୍ତି।
ସେ କୋଉ ଠାକୁର?
ଏ ଛତିଆରେ ଯୋଉ ଠାକୁର ନାହିଁ, ସବୁ ସବୁବେଳେ ଲକେଟ-ଫକେଟ ତାଙ୍କର ପକାନ୍ତି। ଏ ସେଇ ତାଙ୍କରି ଝିଅ ପୁଅକୁ ଆମ ଘର ପାଖରେ ଗୋଟେ ଝିଅ ଟେ ମୋ ଠୁ ତଳ ଦି ଚାରି ବର୍ଷ ସାନ ହେବ ସେ ଝିଅ ଟା। ସେ ବାହା ହେଇଛି ସେଇଠି ସେ ଦାନଗଦି ରେ।
ହୁଁ।
ହୁଁ।
ହୁଁ ହୁଁ। ତାଙ୍କର କଣ ତାଙ୍କ ଟାଇଟେଲ୍ କହିଲେ ଆମେ ଜାଣିଦବୁ, ଆମ ଛୁଆଙ୍କ ସାଙ୍ଗରେ ସେ ଛୁଆ ଯଦି ପଢୁଥିବେ ତାଙ୍କର।
ହୁଁ ତାଙ୍କର ଟାଇଟେଲେ କଣ ନା, ସେ କିନ୍ତୁ ଯିଏ ଆମ ସେଇ ଯୋଉ ଝିଅ ଟା ଯିଏ ବାହ ତାଙ୍କର ହଉଛି ବଳ ଘର। ତାଙ୍କର ଏ ତାଙ୍କର ବଳ ଘର ଯେ, ତାଙ୍କର କି ଘର ମୁଁ ଜାଣିନି। ହୁଁ।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
ତାଙ୍କର କେଇ ଆଣି କଣ ହେଇଥିବ ମୁଁ ଜାଣିନି।
ଓହୋଃ। ସେଠି ବହୁତ ଲୋକ ଆମର ସବୁ ଲୋକ ମାନେ ଦୂର ଦୂରାନ୍ତର ଲୋକ ସବୁ ଆସିକି ଏଇଠି ରହିଛନ୍ତି। ଆମ ଯୋଉ ଗାଁ ଲୋକ ଅଳ୍ପ। ଆଉ ସେଇଥିପାଇଁ ଆମର ଏଠି ଯୋଉ ସ୍କୁଲରେ ର ପାଠ ପଢ଼ା ହଉଛି ସେମାନେ କହିବେ ଆଉ ଆମେ ଆଜି ଗାଁକୁ ଯିବୁ। ଆଜି ଆମେ ଛୁଟି ଦେଲେ ଗାଁକୁ ଯିବୁ। ପୁଅ କହିବ ମାମା ସେମାନେ ଗାଁ କୁ ଯାଉଛନ୍ତି ଆମେ କୋଉ ଦିନ ଯିବା? ମୁଁ କହିଲି ସିଏ ତାଙ୍କ ଗାଁ ଏଟା ନୁହଁ ସେ ଗାଁକୁ ଯିବେ। ତୁ କାହିଁକି ଗାଁକୁ ଯିବୁ? ଆମର ତ ଏଇଟା ଗାଁ। ଏମିତି। ହଁ ବା।
ତମ ଗାଁ ତମେ ହେଠି ଅଛ ଆଉ କଣ।